ହଁ ବହୁତ ଭଲ ଅଛି, ନମସ୍କାର ଆଜ୍ଞା। ହଁ ଭଲ ଅଛି, ଆପଣ କେମିତି ଅଛନ୍ତି?
ଭାଇ
ବହୁତ ବଢ଼ିଆ ଭାଇ ଆଉ ଆପଣଙ୍କର? ଆପଣଙ୍କର ଘରେ ସମସ୍ତେ କେମିତି ଅଛନ୍ତି?
ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ, ସେଇ ଜଗନ୍ନାଥଙ୍କ କୃପାରୁ ସମସ୍ତେ ତ ବହୁତ ସୁଗମରେ ଅଛନ୍ତି।
ଆଜ୍ଞା, ବ ଆଜ୍ଞା, ବର୍ତ୍ତମାନ ଯାଇ ଖରା ସରୁନି ଆହୁରି, ବୁଝିଲେ
ଦୁଇ ଦିନ ହେଲା ତ ବର୍ଷା ପାଗ ଦେଇଥିଲା, ଭଲ ପାଗ ଥିଲା। ଆଜି ଖରା ଜୋର ମାତ୍ରାରେ ଆସିଛି।
ଆଜ୍ଞା ପୁଣି ଥରେ ଆଉ ଥରେ ଖରାର ପ୍ରକୋପ ଟା ବଢି ଯାଇଛି। ବର୍ଷା ହଉଥିଲା ମଝିରେ, ଟିକେ ଶୀତଳର ଲାଗୁଥିଲା ପରିବେଶ ଟା ଖରା ହେବାଠୁ ପୁଣି ରେ ଝାଳ ବାହାରିବା ଷ୍ଟାର୍ଟ ହେଇଯାଇଛି, ଗରମ ହେବା ଷ୍ଟାର୍ଟ ହେଇ ଆରମ୍ଭ ହେଇଯାଇଛି।
ଗୋଟିଏ ଦୃଷ୍ଟିରୁ ମଧ୍ୟ ଭଲ ହୋଇଛି, କେତେବେଳେ ଆମର ଯେଉଁ ହଷ୍ଟେଲ ପିଲାମାନଙ୍କ ପାଇଁ, ଛାତ୍ରାବାସ ପିଲାମାନଙ୍କ ପାଇଁ, ପ୍ୟାଣ୍ଟ ସାର୍ଟ ଯେଉଁ ଧୋଇଲେ ଶୁଖୁ ନଥିଲା, ତାହା ଏବେ ଶୁଖିଯିବ ଆରାମସେ
ତାହା ତ ଶୁଖିଯିବ ସତ କଥା। କହିଲେ, କିନ୍ତୁ ସମୟ ଚକ୍ର ହିସାବରେ ବର୍ଷା ଦିନେ ବର୍ଷା ହବନି, ଖରାଦିନ ଯଦି କରାହବନି, ବୁଝିଲେ ନା, ବହୁତ ଅସୁବିଧା ହେଇଯିବ।
ହଁ ଆଜ୍ଞା, ଏଇଟା ବି ସତ କିନ୍ତୁ ଏବେ ତ ବର୍ଷାରେ ପଳେଇ ଆସିବ। ମୌସୁମୀ ଯେହେତୁ ପଳେଇ ଆସିଛି ତ ବର୍ଷା ନିଶ୍ଚୟ ପଳେଇ ହେବ।
ହଁ ବର୍ଷା ପାଇଁ ଆମେ ଦେଖନ୍ତୁ, ଆମେ ଯେହେତୁ ହ ରହିଲେ କିମ୍ବା ମୁଁ ମୋର ବେପାର ରହିଲି କିମ୍ବା ଚାକିରି କଲି, ଆମକୁ ସିନା ବର୍ଷାର ଅ ଜିନିଷ ଟା ବର୍ଷାର ଆବଶ୍ୟକତା ଏତେ ଜଣା କିନ୍ତୁ ଯୋଉମାନେ ଚାଷ ବାସ କରୁଛନ୍ତି? ସେମାନେ ବର୍ଷାକୁ ଅନେଇକି ରହିଛନ୍ତି, ବୁଝିଲେ, ଚାଷ ବାସ କରିବା ଲୋକ ବର୍ଷାଟି ପଡିଲେ ପ୍ରବଳ ମାତ୍ରାରେ ସେମାନେ ନିଜର ଚାଷ କାମ ଆରମ୍ଭ କରିବେ ବୋଲି, ଆଚୁର ହେଇ ଜଗି ରହିଛନ୍ତି।
ହଁ ନିଶ୍ଚୟ, ହଁ ନିଶ୍ଚୟ, ସେମାନେ ତଳି ବୁଣି ଦେଇଛନ୍ତି, କିନ୍ତୁ ସେଇ ବର୍ଷା ଟିକେ ପାଣି ପାଇଲେ, ତାଙ୍କ ତଳି ଗୁଡ଼ିକ ଗଜା ହେବ, ସେ ସେମିତି ବି ସେମାନେ ଜଗି ବସିଛନ୍ତି। କିନ୍ତୁ ବର୍ଷା ଠିକ ମାତ୍ରାରେ ହେଉନାହିଁ।
ଆଉ ଆପଣ ମଝିରେ କୁଆଡେ ଚିଲିକା ଯିବି କହୁଥିଲେ କଣ ହେଲା, ଯାଆନ୍ତୁ ବହୁତ ଭଲ ଜାଗା।
ହଁ ଚିଲିକା ଯାଇ, ଚିଲିକା ଯାଇକି, ବୁଲିକି ଆସିଲି।
ଯାଇକି ଆସିଲେ, ମୁଁ ବି ଯାଇଥିଲି ମଝିରେ ମୋର ଯିବାର ପ୍ରାୟ ପାଖାପାଖି ପନ୍ଦର ଦିନ ହେଇଯିବ, ଆପଣ କେବେ ଯାଇଥେ
ନାଇଁ, ମୁଁ ଏବେ, ଏ ଦୁଇ ତିନି ଦିନ ତଳେ ଯାଇଥିଲି।
ଆଚ୍ଛା, ଆଛା, ବହୁତ ଭଲ, ବହୁତ ଭଲ କିନ୍ତୁ ଯାହା କହୁଛନ୍ତି କୁହନ୍ତି ଚିଲିକାଟି ଶୀତ ଦିନ ବୁଲିବାର ମଜା ହି ନିଆରା
ଆଜ୍ଞା ନିଶ୍ଚୟ, ନିଶ୍ଚୟ ନିଶ୍ଚୟ, ଚିଲିକା ଶୀତ ଦିନେ ଶୀତ ଦିନ ପାଣି ଉପରେ ସେ ଯୋଉ ଧୂଆଁ ଗୁଡ଼ାକ ଭାସି ବୁଲୁଥିବ ପାଣି ପୁରା ବରଫ ହୋଇକି ଥିବ।
ଠିକ କଥା କହିଲେ ଆଜ୍ଞା ଆଉ ଆପଣ ଚିଲିକା ଯାଇଥିଲେ କଣ କଣ ଦେଖିଲେ?
ଡଙ୍ଗା ଧରିକି ସେପାରିକୁ ଠାକୁର ଦର୍ଶ ମା ଠାକୁରାଣୀ ଦର୍ଶନ ପାଇଁ ଗଲୁ।
ଆଚ୍ଛା କାଳି ଯାଇ ଦର୍ଶ
କାଳି ଯାଇ ଦର୍ଶ ଆଜ୍ଞା ଦର୍ଶନ କରିବା ପାଇଁ ଗଲୁ ଗଲାବେଳେ ବାଟରେ ବହୁତ ଗୁଡ଼ାଏ ଛୋଟ ଛୋଟ ମାଛ ପ୍ରଜାତିର ପକ୍ଷୀ ମିଳନ୍ତି।
ଶୀତ ଦିନେ ଆପଣଙ୍କର ସାଇବେରିଆନ ପକ୍ଷୀ ବୋଲି ଗୋଟେ ଅଛି। ବୁଝିଲେ ସେମାନେ ବହୁ ଦୂର ଦେଶରୁ ଏଠାକୁ ଆସନ୍ତି ବୁଝିଲେ? ଶୀତ ଦିନେ ଏଇ ଚିଲିକାକୁ ଆସନ୍ତି ସେଇଟା ଆମର ପୁରା ଭାରତ ବର୍ଷରେ ନା ଅଛି ଚିଲିକାର ସେଇଥିପାଇଁ ନାଟି ବହୁତ ଅଧିକ ଅଛି। ବୁଝିଲେ ଆଉ କଣ ଦେଖିଲେ ଆପଣ?
ଆଉ ତ ସେ ଯୋଉ ଚଢେଇ ଗୁହା ପର୍ବତ କୁହନ୍ତି। ସେ ଚଢ଼େଇ ଗୁହା ପର୍ବତ ଉପରେ ମା କାଳିଜାଇ ମା କାଳିଜାଇ ବିରାଜମାନ କରିଛନ୍ତି ଆଉ ପାଖାପାଖି ବହୁତ ଦୋକାନ ଗୁଡ଼ା ଲାଗିଥିଲା ଯେମିତିକି ନିଜ ସବୁ ଲୋକମାନେ ନିଜ ନିଜର ବ୍ୟବସାୟରେ ଲାଗି ପଡ଼ିଥିଲେ ଆଉ ଆମେ ସେଠାରେ ଗୋଟିଏ କୃତ୍ରିମ ଜଳ ଭଣ୍ଡାର ବି ଦେଖିଲୁ।
ଆଜ୍ଞା।
ଯେଉଁଟାରେ କିଲୋ ମାନେ ମନୁଷ୍ୟ ଦ୍ଵାରା ଗୋଟେ ବନ୍ଧ ସୃଷ୍ଟି କରାଯାଏ ଜଳଭଣ୍ଡାର ତିଆରି କରିକି ପାଣି ରଖାହାଇଛି ସଂଗ୍ରହ କରି ରଖାଯାଇଛି। ଯେଉଁଗୁଡ଼ାକ କି କେବଳ ବୋଟିଂ ବୋଟିଂ ପାଇଁ ୟୁଜ୍ କରାଯାଉଛି।
ବ୍ୟବହାର ହୋଉଛି ହଁ। ମୁଁ ଆପଣଙ୍କୁ କହୁଛି ଏଠାରୁ ମୁଁ ନିଜର ସ୍ଵୟଂ ଚାଳିତ ଗାଡି ଧରିକି ବାହାରିଲି ବୁଝିଲେ? ସକାଳ ପାଖାପାଖି ହବ ଆମର ସକାଳ ଆଠଟାରୁ ବାହାରିଲି ବୁଝିଲେ ମୁଁ ଯାଇ ସେଠାକୁ ପହଞ୍ଚିଲା ବେଳକୁ ଦିନ ବାରଟା ହେଲାଣି ଦିନ ବାରଟାରେ ଆଉ କଣ ଦେଖିବି? ସେ ପ୍ରବଳ ଖରା ହଉଥାଏ ମୁଁ ପୁଣି ଆ ମୁଁ ପୁଣି ଯାଇକି ପହଞ୍ଚିଲି ଦିନ ବାରଟାରେ। ଆମର ସେଠି କାଳି ଯାଇରେ ପହଞ୍ଚିିଛନ୍ତି ପ୍ରବଳ ଭୋକ ଯାଇ କିିଛି ସେଠି ଭୋଜନ ଗ୍ରହଣ କଲି ଆଜ୍ଞା ବହୁତ ପଇସା ସେଠି ଭୋଜନ ର
ହଁ ହଁ ହଁ ବହୁତ ଅଧିକ ରହିଥାଏ। ମାନେ ନିଜର ବ୍ୟବସାୟ ପାଇଁ ଅଧିକ ବଢ଼େଇ ଦିଅନ୍ତି କମାଇ ନା ବହୁତ ଦେଶ ବିଦେଶରେ ବି ଲୋକ ଆସୁଛନ୍ତି ବହୁତ ଅଲଗା ରାଜ୍ୟରେ ଲୋକ ଆସୁଛନ୍ତି।
ଆଜ୍ଞା।
ସେଥିପାଇଁ ସେ ଯାହାବି ପଇସା ମାଗିବେ ସମସ୍ତେ ସେତିକି ଦେବାକୁ ବାଧ୍ୟ।
ହୁଁ ଠିକ କହିଲୁ। ତାପରେ ଯାଇ ମୁଁ ପହଞ୍ଚିଲି କାଳି ଯାଇରେ ବୁଝିଲେ? କାଳି ଯାଇ ଯିବା ପାଇଁ ବାହାରିଲି ବୋଟ ନେଇ ଗଲି। ବୋଟ ନେଇ ଗଲି। ବୋଟ ନେଇ ଯିବାରୁ ବାଟରେ ଦେଖିଲି ବିଭିନ୍ନ ପ୍ରକାର ସବୁ ସେଇ ବୋଟ ପାଇଁ ପୁରା ଲୋକ ପାଖକୁ ଯିଏ ସିଏ ଡାକି ନେବା ପାଇଁ ବହୁତ ମାଡ ଗୋଳ ସେଠି ବୁଝିଲେ ନା ମାନେ ବୋଟ ବାଲା କୁହନ୍ତି ଆମ ଜାଗାକୁ ଆସ ସିଏ କହୁଛି ଆମ ଜାଗାକୁ ଆସ ଏଭଳିଆ ସବୁ ଚାଲେ ଏଭଳି ଭିତ ଭିତରେ ଗୋଟେ ବୋଟ ଟି ଆମେ ନିଜେ କରିବା ପାଇଁ ବୋଟ ଟି ନେବା ପାଇଁ ସ୍ଥିର କଲୁ ଆମେ ଯାଇଥିଲୁ ଚାରି ଜଣ ବୋଟ ଟି ନେଇ ଗଲୁ ବୁଝିଲେ? ବୋଟ ଟି ନେବାରୁ ସେଇ ବୋଟ ରେ କିନ୍ତୁ ବହୁତ ବୋଟ ବାଲାଟି ବହୁତ ଭଲ ଲୋକ ଯିଏକି ଆମକୁ ସବୁ ବିଭିନ୍ନ ପ୍ରକାର ଜାଗା ଦେଖେଇଲା ଏଇଭଳିଆ ଏଇଭଳିଆ ଜାଗା ଦେଖେଇଲା ସବୁ ଏଇଠି ପକ୍ଷୀ ଗୁଡାକ ଆସନ୍ତି। ଶୀତ ଦିନେ ବୁଝିଲେ ଏଠି ଆମର ଅ ପୂଜା ହୁଏ ସେଠି ତାର ତାଙ୍କର ଯୋଉମାନେ ସେଇଠିର ନିବାସୀ ମୂଳ ନିବାସୀ ଏଠି ସବୁ ବିଭିନ୍ନ ପ୍ରକାର ପୂଜା କରନ୍ତି ବୁଝିଲେ ନା ବିଭିନ୍ନ ଋତୁରେ ବିଭିନ୍ନ ପୂଜା କରନ୍ତି ଜଳକୁ ବି ପୂଜା କରନ୍ତି ଭଗବାନ ଭାବିକି ବୁଝିଲେ ତ ସେମାନେ ଆଉ କିଛି ଜଣ ମୋତି ଦେଖେଇଲେ ବୁଝିଲେ ଆପଣ ସେ ବିଷୟରେ ଜାଣିଛନ୍ତି? ଯୋଉ ମୋତି ବାହାରେ ସେଥିରୁ?
ହଁ ଜାଣିଛି। କେତେ ଜଣ ତ ମିଛ କଥା କୁହନ୍ତି ଯେ ଏଥିରୁ ମୋତି ବାହାରୁଛି କେତେ ଜଣ ଶତକ ଶତ ଶତୀକା ମୋତି ବି ମଧ୍ୟ ବାହାରେ ସେ ଭିତରୁ ମୁଁ ବି ମତେ ବି ଜଣେ ଗୋଟେ ଗୋଟିଏ ନାଉରୀ ମୋତେ ଦେଖେଇଥିଲା। ଦେଖାଇଥିଲା କିନ୍ତୁ ମୋତେ ସେଇଟା ସତ ସତିକା ଲାଗିଲା ନାହିଁ।
ହଁ ତାହା ତ ଆପଣ ସେଇ ମୋତି ଆପଣ ଦେଖିବେ। ବିଭିନ୍ନ ରଙ୍ଗର ଅଛି ଧଳା ଅଛି, ହଳଦିଆ ଅଛି, ନୀଳ ଅଛି ସେମାନେ କହୁଛନ୍ତି ଏଇଗୁଡାକ ମାନେ ପ୍ରକୃତିରୁ ସୃଷ୍ଟି ହୁଏ ବୋଲି। କି ସେଇ ଜିନିଷ ଟା ମୁଁ ବୁଝିପାରେନି ସେ ପ୍ରକୃତ୍ ସୃଷ୍ଟି ହୁଏ କି ସେମାନେ ବନେଇକି ରଖିଥାନ୍ତି ସେଗୁଡାକ? ଲୋକଙ୍କୁ ଠକନ୍ତି ମୁଁ ବି ବୁଝି ପାରିଲିନି ସେ ବିଷୟରେ।
ମତେ ତ ଲାଗିଲା ସେଇ ମତେ ଯୋଉଗୁଡା ଦେଖେଇଥିଲା, ମତେ ତ ସେମିତି ଲାଗିଲା ଯେ ସେଗୁଡାକ ସେ ପ୍ରଥମରୁ ବନେଇକି ର ରଖିଛି ଯେମିତି ନିଜ ମନକୁ ସ୍ଥିର କରିଛି ଯେ ଏଇ ଲୋକମାନଙ୍କୁ ଦେଖେଇବି ଆଉ ଏମାନେ ‌ଲୋକଠୁ ଏତିକି ପଇସା, ସଂଗ୍ରହ କରିବି।
ଆଜ୍ଞା ଠିକ କଥା କହିଲେ।
ତାପରେ ଯେମିତିକି ଆପଣ କହିଲେ, ଆପଣ ଯାଇଥିଲେ ସାଇ ଯୋଉ ଗୋଟେ ନାଉ ରି ଆପଣଙ୍କୁ, ସବୁ ସବୁ ପ୍ରକାର ଜାଗା ଜାଗା ବୁଲେଇକି ଦେଖେଇଲା, ସେମିତି ସବୁ ଲୋକ ସବୁ ନାଉରୀମାନେ ନଥାନ୍ତି ନା କେବଳ କେତେଜଣ ଥାଆନ୍ତି ଯେଉଁମାନେ କି ଲୋକମାନଙ୍କୁ ବହୁତ ଜ୍ଞାନ ଦେବାକୁ ଚାହାନ୍ତି, ଯେଉଁମାନେ ସବୁକିଛି ଜାଣନ୍ତି ଆଉ କେତେଜଣ ଥାଆନ୍ତି କେବଳ ନିଜ ବ୍ୟବସାୟ ପାଇଁ
ସେଠି ବସିଚନ୍ତି ଆଉ। ଆପଣ ଆଉ ଗୋଟିଏ ଜାଗା ମୁଁ କୋହୁଚି ଆପଣ ଯେତେବେଳେ ଆରଥର ଥରକୁ ଯିବେ ଆପଣ ଦେଖିବେ, ଆପଣ ଦେଖିବେ ସେଠି ଡ ଡଲଫିନ ଅଛି ବୁଝିଲେ ଡଲଫିନ ମାଛ ଗୁଡ଼ାକ ଅଛି ସେଇଟା ଆପଣ ଦେଖିବେ ଆପଣଙ୍କୁ ବହୁତ ହିଁ ଭଲ ଲାଗିବ। ସନ୍ଧ୍ୟା ସମୟରେ ଆପଣ ଯିବେ ସେଠି ଡଲଫିିନ ଅଛି ସେ ଡଲଫିିନ ଦେଖିବେ ଏବଂ ଆଉ ଗୋଟେ ଗୋଟେ ମଝିରେ ଅଛି ତାର କାଳିଜାଈ ର ମଝିରେ ମାନେ ଗୋଟେ ପ୍ରାକୃତିକ କୃତ୍ରିମ ଗୋଟେ ଘର ଟାଇପର ବନା ହେଇଛି ଘର ଭଳି ବନା ହେଇଛି ଘର ବିଭିନ୍ନ ପ୍ରକାର ଚଳଚିତ୍ରର ସୁଟିଙ୍ଗ ପାଇଁ ବି ସେଇଟାକୁ ବ୍ୟବହାର କରାଯାଏ ସେଇ ଜାଗାଟି କୁ। ଭଲ ଲାଗିବ, ଆପଣ କେତେବେଳେ ଗଲେ ଯାଆନ୍ତୁ ସେଟାକୁ ଦେଖନ୍ତୁ।
ନିଶ୍ଚୟ ନିଶ୍ଚୟ।
ଆଉ ଆପଣ ଚଢେଇ ଗୁଆଁ ପର୍ବତ କହିଲେ ଯେମିତି କି, ବୁଝିଲେ। ସେ ଚଢେଇକୁୁଆ ପର୍ବତରେ ଆପଣ, ସନ୍ଧ୍ୟା ବେଳେ ଯିବେ ଦେଖିବେ କେତେ ପକ୍ଷୀ ସେଠି ଆସି ରହୁଛନ୍ତି, ବୁଝିଲେ ବିଭିନ୍ନ ପ୍ରକା ରଙ୍ଗ ବେରଙ୍ଗ ପକ୍ଷୀ ସେଠି ତାଙ୍କର ଘର, ଚଢେଇ ଗୁଆଟା।
ଆଜ୍ଞା, ବହୁତ ପ୍ରକାର ପକ୍ଷୀ ସେଇଠି ଦେଖିବାକୁ ମିଳନ୍ତି, ବହୁତ ପ୍ରକାରର।
ଆଜ୍ଞା, ଆଉ ଗୋଟେ କଥା ବର୍ଷା ଦିନେ ଟିକେ
ଆପଣ କହିଲେ ଝଡ଼ ତୋଫାନ ଆସିବ ଭାରି, କିମ୍ବା କେତେବେଳେ କଣ ସାଙ୍ଗେ ସାଙ୍ଗେ ପାଗ ପରି ପତ୍ତନ ହୋଇଯିବ, ଆଉ ବର୍ଷା ଦିନେ ବି, ଡଙ୍ଗାଗୁଡ଼ିକ ବୁଡ଼ିବାରେ ବହୁତ ସମ୍ଭବନା ରହିଥାଏ।
ଜଗନ୍ନାଥ, ଆପଣ ଜାଣିଥିବେ ଆ ଗତ ବର୍ଷ ଏମିତି ଗୋଟେ କିଛି ଗୋଟେ ଅସୁବିଧା ଦୁର୍ଘଟଣା ସେଠି ଘଟିଥିଲା, ତାହାକି ଆମର, ସମାଜର ବାହାରି ଥିଲା।
ହଁ ହଁ ହଁ ହଁ ଶୁଣିଲା ଭଳି ଲାଗୁଛି ଯେ ପା ଦଶ ଦଶରୁ ପନ୍ଦର ଜଣ ମଧ୍ୟ ସେବୁ ଡ଼ଙ୍ଗା ରେ ଯାଉଥିଲେ ଆଉ ସେମାନେ, ନିଜର କେତେ ଜଣ ସେଥିରୁ ମାନେ ବଞ୍ଚିକି ଫେରିଥିଲେ, ଆଉ କେତେ ଜଣ
ନିଜ ଜୀବନ ହଁ ଜୀବନ ହରାଇଛି। ଏ ଭଳିଆ କଥା, କଣ କରିବା ଆଜ୍ଞା ସବୁ ଜିନିଷକୁ ଦେଖିବାକୁ ପଡୁଛି ତାପରେ କିଛି ଦିନକୁ ଥରେ ଆପଣ ବାହାରକୁ ବି ନ ଗଲେ ନିଜ କର୍ମରୁ ବିରତି ନ ନେଲେ ଆପଣ କର୍ମ କରି କରି ବିରକ୍ତ ହେଇଯିବେ।
ଆଜ୍ଞା ସେ ଜଂଜଳମୟ ଜୀଵନ ରୁ ଟିକେ ମୁକ୍ତି ମିଳିଗଲେ ଶାନ୍ତି ଟିକେ ଲାଗିବ ମନର ଶାନ୍ତି ମିଳିବ ଆଉ ମନ ହାଲ
ବହୁତ ଭଲ କଥା କହିଲେ ଆଜ୍ଞା ବହୁତ ଭଲ କଥା ମୁଁ ଆକ୍ଚଆଲି କହୁଛି, ଗୋଟେ ଥର ଆପଣ ଯାଇକି ପଳେଇ ଆସିବେ ବାହାରକୁ ଆପଣଙ୍କ କାର୍ଯ୍ୟ କରିବାର ଦକ୍ଷତା ପୁଣି ଥରେ ସତଗୁଣ ବଢିଯିବ ବୁଝିଲେ ଆପଣଙ୍କୁ ଯେତିକି ଇଚ୍ଛା ହଉଥିବ ଯିବା ପୂର୍ବରୁ ଆପଣ ଯେତିକି ଥକି ଯାଇଥିବେ, ପୁଣି ଥରେ ଗଲେ ସେଟାକୁ କାର୍ଯ୍ୟ କଲେ, ଆପଣଙ୍କର କର୍ମର ଦକ୍ଷତାଟା ପୁଣି ଥରେ ଫେରିଆ ସିବ ଆପଣ କାମ କରିବାକୁ ଭଲ ବି ଲାଗିବ, ଏତେ ବିରକ୍ତି ଭାବନା ବି ପୁଣି ଆସିବ ନାହି।
ହଁ ହଁ ଏଇଟାକୁ ସତ କଥା ଆପଣ କହିଲେ, ଜଞ୍ଜାଳମୟ ଜୀବନରୁ ଟିକେ ମୁକ୍ତି ଯେମିତି ହେଲେ ବି ଦରକାର, ନିଜର ମନ ଶାନ୍ତି ତ ରହିବା ପାଇଁ ଆଉ ସବୁ କାମ କରିବା ପାଇଁ ବହୁତ
ସବୁ କାମ ଭଲରେ କରିବା ପାଇଁ କାମ ତ ଚାଲିଥିବ, କିନ୍ତୁ ଭଲରେ କରିବା ପାଇଁ
ହଉ ଆଜ୍ଞା ଆପଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା, ଆଉ ଆପଣଙ୍କଠୁ ବହୁତ କିଛି ଶିକ୍ଷଣ ଜିନିଷ ମୋତେ ଶିଖିବାକୁ ମିଳିଲା।
ବହୁତ ଭଲ ବହୁତ ଧନ୍ୟବାଦ, ମତେ ବି ବହୁତ ଭଲ ଲାଗିଲା ଆଜ୍ଞା ଧନ୍ୟବାଦ ଆଜ୍ଞା।
ଆଜ୍ଞା ନମସ୍କାର।